ଆପଣ ମୋତେ ଏତେ ଦିନ ପରେ ପଚାରୁଛନ୍ତି ଆପଣ ତ ପଚାରିବା କଥା ଏତେ ରାତିରେ କେମିତିଁ ଆପଣଙ୍କୁ, କଲ୍ ଲଗାଇଲି।
ହଁ ନିଶ୍ଚିନ୍ତ ତାହା ମୋର ଭାବିବା କଥା ହୁଏତ କିଛି ବୋଧେ ଜରୁରୀ କଥାବାର୍ତ୍ତା କଥା କିମ୍ବା ଜରୁରୀ କାମ ଅଛି ସେଥିପାଇଁ ଆଜି ଆପଣଙ୍କର ମନେ ପଡିଯାଇଛି ଆଉ ନା କଣ?
ହଁ ତାହା ବି ସତକଥା ଜରୁରୀ କାମ ତ ଥିଲା! ଆପଣ କୁହନ୍ତୁ ଆପଣ କଣ କରୁଛନ୍ତି?
ମୁଁ ଏଇଠି ବସି ମୋର ଗୋଟେ ଆଉ ଜଣେ ବନ୍ଧୁ ମୋତେ ଏବେ ସଙ୍ଗେ ସଙ୍ଗେ କଲ୍ କରିଥିଲେ, କିନ୍ତୁ ତାଙ୍କର ହୁଏତ ବୋଧେ କିଛି ଅସୁବିଧା ହେଲା କି କଣ? ମତେ ଏଣୁ ତାଙ୍କ କଲ୍ ଟି ଅଧାରୁ କଟିଗଲା ଯେ ଆଉ ତାଙ୍କୁ ଲଗେଇଲେ ମଧ୍ୟ ଲାଗିଲା ନାହିଁ। ତେଣୁ ମୁଁ ଦେଖିଲା ବେଳକୁ ଆପଣ ମଧ୍ୟ ମୋତେ କଲ୍ କଲେ, ତେଣୁ ଭାବିଲି ଟିକେ ବନ୍ଧୁ ସହିତ କଥା ହେଇଯିବା କେତଦିନ ହେଲା ଟିକେ କଥା ହୋଇ ନାହିଁ। ତେଣୁ ମୁଁ ଟିକେ ଆପଣଙ୍କ ସହିତ କଥା ହେଇଗଲି ଆଉ।
ମୋର ବି ଏକ ଅସୁବିଧା ହୋଇଗଲା ଯାହା ଫଳରେ ଗୋଟିଏ କାମ କଣ ଜିରୋରେ ରହିଗଲା ଆଉ। ସିଏ ଛାଡ଼ ସିଏ ତ ଅଲଗା କଥା କଣ ଖାଇଲେଣି?
ଓହୋ ତେବେ ଆପଣଙ୍କ କଥା ଶୁଣି ମତେ ବହୁତ ଦୁଃଖିତ ଅନୁଭବ ହେଲା। ହେଲେ ନା ମୁଁ ଖାଇ ନାହିଁ ଏପର୍ଯ୍ୟନ୍ତ ମୁଁ ଖାଇଥିଲି ଯାଇଥିଲି ଗୋଟେ ବନ୍ଧୁଙ୍କ ସହ ତାଙ୍କ ସହ ଲସି ପିଇକରି ଆସିଥିଲି ତ, ତେଣୁ ଟିକେ ଡେରି ହୋଇଯାଇଥିଲା। ତେଣୁ ଏବେ କିଛି ପିଇବାକୁ ଇଚ୍ଛା ନାହିଁ ଆଉ ଆଉ ଟିକେ ସମୟ ପରେ ଗଲେ। ମୁଁ ଯାଇ ଖାଇବା ପିଇବା କଣ କରିବି?
ହଉ ତାହେଲେ ତ ଭଲ ଖାଦ୍ୟ ଆପଣ ଲସି ପିଇକି ଆସିଛନ୍ତି। ଆଉ କୁହନ୍ତୁ ଆପଣଙ୍କ ବନ୍ଧୁ ବିଷୟରେ କେଉଁ ବନ୍ଧୁ ସହ ଯାଇଥିଲେ?
ମୁଁ ଏବେ ଯାଇଥିଲି ମୋର ଗୋଟେ ବନ୍ଧୁ ଅଛନ୍ତି, ତାଙ୍କ ନାଁ ହଉଛନ୍ତି କଣ କହିଲେ? ରଞ୍ଜନ ବାବୁ ଯାଇଥିଲେ ତାଙ୍କ ସହ ଠିକ ଅଛି। ତାଙ୍କ ସହ ଯାଇଥିଲି ତାଙ୍କ ବାପାଙ୍କର ଚପଲଟିଏ ଛିଣ୍ଡି ଯାଇଥିଲା। ତେଣୁ ତାଙ୍କ ବାପାଙ୍କ ପାଇଁ ଗୋଟେ ଚପଲଟିଏ ମୁଁ ଆଣିବାକୁ ଯାଇଥିଲି। ତାଙ୍କ ସହ ଗୋଟେ ଚପଲ ଆଣିଲି ନିଜ ପାଇଁ ମଧ୍ୟ ଗୋଟେ ଆଣିଲି। ତାପରେ ମଧ୍ୟ କଣ କହିଲେ ମାନେ? ତାଙ୍କ ବାପାଙ୍କୁ ସେ ଚପଲଟି ଟିକେ ହେଲା ନାହିଁ। ତେଣୁ ଆମେ ତାକୁ ବଦଳାଇବା ପାଇଁ ପୁଣି ପୁଣି କାଲି ଯିବୁ ସେ ବିଷୟରେ ଆମେ କଥା ହେଉଥିଲୁ ଏବେ ଆଉ।
ଠିକ୍ ଅଛି ତା ବି ଠିକ କଥା ତାଙ୍କୁ ଯଦି ଭଲ ଲାଗୁନାହିଁ ତା କଦି ହଉନାହିଁ ଗୋଡ଼କୁ ତ ବଦଳାଇ ଆଣିବାଟେ ବି ଠିକ୍ ଅଛି। କାଲି ଆପଣ ଯାଆନ୍ତୁ ଆପଣଙ୍କ ବନ୍ଧୁ ସହିତ ଯାହା କରିବେ ଆଉ।
ହଁ ନିଶ୍ଚିନ୍ତ ଆଉ ଆପଣଙ୍କ ବିଷୟରେ କଣ କୁହନ୍ତୁ? ଆଜି କେମିତି ଆପଣ ଏତେ ଦିନ ପରେ ମୋତେ କଲ୍ କରିଦେଲେ।।
ହଁ ମୋତେ ବି ଆପଣ ଯେଉଁ ବନ୍ଧୁ ମୋତେ ବି ସେି କହୁଥିଲେ। ଯେ ହଠାତ୍ ବାଟରେ ଯେତେଳେ ସେ ଘରକୁ ଫେରୁଥିଲେ ଥିଲେ ମୋ ତେ ବାଟରେ ଦେଖା ହୋଇଲି ସେ ମତେ କହିଲେ ଯେ ଆପଣ କଣ ଗଳି ପଡ଼ିଛନ୍ତି?
କୋଉଠୁ ଗଳି ପଡ଼ିଛନ୍ତି କିଏ ଗଳି ପଡ଼ିଛି?
ଆପଣ ଯୋଉ ବନ୍ଧୁଙ୍କ ନାମ କହିଲେ ସିଏ ମତେ ହିଁ ବାଟରେ ଦେଖାଇଥିଲେ। କହିଲେ ଆପଣ ଗଳି ପଡ଼ିଚ ନ୍ତି। ସେଥିପାଇଁ ମୁଁ ଆପଣଙ୍କୁ ପଚାରିଲି ଆଉଥିରେ।
ଓହୋ! ଓହ! ତେବେ ତ ଆପଣଙ୍କର ସେ ଯୋଉ କୋଉଠାରେ ଗଳି ପଡ଼ିଥିଲା ଆପଣ ଜାଣିଛନ୍ତି କି?
ନାଇଁ ସେମିତି କିଛି ଜାଣିିନହିଁ। ଆପଣ କୋଉଠି ବାଟରେ ଗଳି ପଡ଼ିଥିଲେ ତ ବୋଧ ହ ବହୁତ ଚିନ୍ତାଧାରା କି ଧାରଣା କଣ ହୋଇଥିବ? କି ମଜାରେ ସିଏ କହିଥିବେ।
କଣ କହିଲେ ମୁଁ ଗଳି ପଡିଥିଲି? ଓହୋ! ଆପଣ ତବେ ସେ କଥା କହୁଛନ୍ତି। ତେବେ ଛାଡ଼ନ୍ତୁ କିଛି କଥା ନାହିଁ।
ଆପଣଙ୍କର କିଛି ହୁଏନି ତ।
ନା ନା, ମୋର କିଛି ହଏନି ଖାଲି ଟିକେ ସେତେବେଳେ ଦରଜ ହୋଇଯାଇଥିଲା। ହେଲେ ଏବେ ମୁଁ ସମ୍ପୂର୍ଣ୍ଣ ରରେ ଠିକ୍ ଅଛି।
ହ ତାର ବି ଠିକ କଥା ଯଦି କିଛି ହଛି ତାହେଲେ ଆପଣ ଚାହିଁଲେ ଦୋକାନୁ ଯିଵି ମେଡ଼ିସିନ ବି କିଛି ଆଣି ଖାଇପାରନ୍ତି।
ଓହୋ! ଆଉ ଆପଣ କଣ ଆଜି ଖାଇବା ପିଇବା କଣ?
ଆମର ତ ଖାଇବା ପିଇଆ ହେଇଛି ଏଇ ଆମର ଖାଦ୍ୟ। ଯେମିତି ପ୍ରତିଦିନ ରୋଷେଇ ହୁଏ। ଆମର ରୁଟି ରୁଟି ହିଁ ହୋଇଛି ଆଉ କିଛି ନାହିଁ ସାଙ୍ଗରେ ଆଉ କ୍ଷୀର ଆଣିଲେ ଖାଇବୁ।
ଓହ! ତେବେ ତ ଏହା ବେଶ୍ ଭଲ କଥା କାରଣ ଆପଣ ଜାଣିଛନ୍ତି କି ଆଜି ଆମର ମଧ୍ୟ ସେଇ ସମାନ ଜିନିଷ ହିଁ ହେଉଅଛି।
ଆପଣ ତାହେଲେ ଆମଠୁ ଦେଖିକି ଆପଣ ବି ସେୟ କରୁଛନ୍ତି ବୋଧେ ମତେ ଲାଗୁଛି।
ଓହୋ! ନା ନା ଆମେ ଦେଖିକରି କାହିଁ କହିବୁ?
କାଳେ କରୁଥିବେ, ଆପଣ କିଏ ଜାଣିଛି ଆପଣଙ୍କ କଥା ଆପଣ ବି ଜଣେ ଅଜବ ଲୋକ ଯେହେତୁ।
ଆରେ ନା ନା ଆପଣ ସେମିତି କାଇଁ ଭାବୁଛନ୍ତି ଆ ପଣଙ୍କର ଆପଣଙ୍କ ଉପରେ ମୁଁ କେବେ ଏମିତି କରିପାରିବି?
ହଁ, ଆପଣ ଗୋଟିଏ କାମ କହିକି ଅନ୍ୟ କାମ କରୁଛନ୍ତି ବେଳେ ବେଳେ ଆଉ ଆପଣ କାଳେ କରୁଥିବେ ଏଇସବୁ କିଏ ଜାଣେ?
ଆରେ ନା ନା ମୁଁ ଅନ୍ୟ କାମ କିଛିରେ ବ୍ୟସ୍ତ ନାହିଁ କଣ କଥା କହିଲେ? ଆପଣଙ୍କର କଥାଟି ମୋର ମନେ ପଡ଼ିନଥିଲା ତ ତେଣୁ ମୁଁ ସେସବୁରେ ଭାବୁ ଭାବୁ ମୁଁ ଏତେ ଭାବ ବିଳ ହେଇଗଲି ଯେ ମୁଁ ଆପଣଙ୍କୁ ମୁଁ ଭୁଲି ହେଇଗଲି। କି ମୁଁ ଆପଣଙ୍କ ସହ ବାର୍ତ୍ତାଳାପ କରୁଛି ବୋଲି କିନ୍ତୁ ଆପଣ କଣ ଜାଣି ଅଛନ୍ତି କି? ମୁଁ ଆଉ ପାଞ୍ଚ ମିନିଟ୍ ପରେ ଆପଣଙ୍କ ସହ ଆଉ କଥା ହୋଇପାରିବି ନାହିଁ। ତେଣୁ ଆପଣ ଟିକେ ଦେଖିକରି କରିବେ କାରଣ ଆଉ ପାଞ୍ଚ ମିନିଟ୍ ପରେ ମୋର ଟିକେ ଗୋଟେ ଜରୁରୀ କାଳୀନ କାମ ଥିଲା ତ। ତେବେ ଆପଣ କଣ ପାଇଁ କଲ୍ କରିଥିଲେ। ଟିକେ ଯଦି ମୋତେ ସଂକ୍ଷେପରେ ଆପଣ କହିଦିଅନ୍ତେ ତେବେ ମୁଁ ଟିକେ ଖୁସି ହୁଅନ୍ତି।
ହଁ ଯେହେତୁ ରାତ୍ରି ସମୟ ଆପଣ କଣ ଖାଦ୍ୟ କି କଣ ଗ୍ରହଣ କରିବାର ଥିବ ଆପଣ ମୋ ସଂକ୍ଷେପରେ କିଛି ନାହିଁ ଏମିତି ଖାଲି ବସିଥିଲି ଆପଣଙ୍କ ସହିତ କଥା ହେବାକୁ ଇଚ୍ଛା ହେଲା ତ କରିଦେଲି ଆଉ
ଓହୋ ଯା ହଉ ଆପଣ ମର କଥା ହବାର ଇଚ୍ଛା ହେଇଗଲା। କାରଣ କିଛିଟା ପିଲା ଅଛନ୍ତି ଯାହା ତ ମୋର କଥା ହେବାକୁ ବି ଇଚ୍ଛା ହେଉନି କିନ୍ତୁ ସେ କଥା ଛାଡ଼ନ୍ତୁ ସେଥିରେ କଣ ଅଛି। ଆଉ ଆପଣ କଣ କୁହନ୍ତୁ ଆଉ ମୁଁ ଭାବୁଥିଲି ଖାଲି ରଞ୍ଜନ ବାବୁଙ୍କ ସହ ତ ମୁଁ ଯାଉଛି ଚପଲ ଚେଞ୍ଜ କରିବା ପାଇଁ। ଯଦି ଆପଣ କୁହନ୍ତେ ତେବେ ଆପଣ ମଧ୍ୟ ଆମ ସହ ପଳାନ୍ତେ ବୁଲିବାକୁ ନା କଣ କହୁଛନ୍ତି।
ହଁ ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଯେତେବେଳେ ଯିବେ ଆମକୁ ଏକ ଫୋନ୍ କଲ୍ ଟେ ମାଧ୍ୟମରେ ଜଣାଇଦେବେ ଆମେ ଠିକ୍ ସମୟରେ ଉପସ୍ଥିତ ହେଇଯିବୁ ଆପଣ ଯେତେବେଳେ କହିବେ।
ହଁ ନିଶ୍ଚୟ ଆଜିକାଲି ତ ସବୁ କିିଛି କାମ ଏହା ଦ୍ୱାରା ହିଁ ହେଉଛି। ତେଣୁ ମୁଁ ଆପଣଙ୍କୁ ନିଶ୍ଚିନ୍ତ ଭାବରେ ଜଣେଇଦେବି ଆପଣ ସେଥିପ୍ରତି ବ୍ୟସ୍ତ କର ହୁଅନ୍ତୁ ନାହିଁ ମୁଁ ଆପଣଙ୍କୁ ସମୟରେ ନିଶ୍ଚିନ୍ତ ଜଣେଇଦେବି କିନ୍ତୁ ଆପଣ କାଲି ମାନେ ଇଏ ନାହାନ୍ତି ତ ବ୍ୟସ୍ତ ନାହାନ୍ତି ତ।
ନାଇଁ ନାଇଁ ବ୍ୟସ୍ତ ନାହିଁ ଯଦି ହଠାତ୍ କିଛି ହୁଏ କିନ୍ତୁ ବ୍ୟସ୍ତ ତ ନାହିଁ ଏବେ ଯେ ଯଦି ଆସନ୍ତା କାଲି କୌଣସି କାମ ହୋଇପଡ଼େ।
ଓହୋ ଆଉ ଆପଣଙ୍କର ଗୋଟେ କଥା ମନେ ପଡ଼ିଲା ଆପଣ ତ ଆଗରୁ ବହୁତ ଭଲ ଭଲ କବିତା ଲେଖୁଥିଲେ। ଏବେ ସେସବୁ ବିଷୟରେ କଣ ହେଲା ଆପଣ ଆଉ କବିତା ଏବେ ଲେଖା ଲେଖି କରୁଛନ୍ତି କି।
ନାଇଁ ଏବେ ଆଉ କଉ କବିତା ଲେଖିବି କବିତା ଲେଖିବାର ଇଚ୍ଛା ମୋର ମରିଗଲାଣି। ଦୈନନ୍ଦିନ ଜୀବନରେ ଯେହେତୁ ବ୍ୟସ୍ତ ହେଇଯାଉଛି ତ କବିତା ବିଷୟରେ ଅନ୍ୟ କିଛି ଧାରଣା ନାହିଁ।
ଓହୋ ଏହା ଶୁଣି ମତେ ଭଲ ଲାଗିଲା ନାହିଁ କାରଣ ମୁଁ ଯେତେବେଳେ ଦେଖୁଥିଲି ଆମେ ଯେତେ ସେତେବେଳେ ସବୁ ଭଲ ଭଲ ଥିଲେ ମାନେ ଭଲ ବୟସରେ ଆମେ ସେତେବେଳେ ଥିଲେ। ଆପଣ ସେତେବେଳେ ନଜାଣି କେତେ କେତେ ଭଲ ଭଲ ମନଛୁଆଁ କବିତା ଗୁଡ଼ିିକ ଲେଖି ପକାନ୍ତି ଯେ ଆମେ ତାକୁ ଦେଖି ଆମ ଅଶ୍ରୁ ଝରିଯାଏ। କିନ୍ତୁ ଏବେ ଆପଣଙ୍କର ସେ କବିତା ଗୁଡ଼ିକୁ ଆମେ ଆଉ ଦେଖିପାରୁନାହୁଁ। ତେଣୁ ମୁଁ ଭାବୁଥିଲି କଣ ହେଲା ଭାଇଙ୍କର କୁଆଡେ ଗଲେ। ଆଉ ତାଙ୍କ କବିତାଟି ତ ପୁରା ହଜିଗଲାଣି ସେ କେତେବେଳେ ଆସିବେ କଣ କରିବେ।
ମୁଁ ବା କଣ କରିପାରିବି ସେତେବେଳେ ଯାହା ଥିଲା ଏବେ ଦୈନନ୍ଦିନ କାମରେ ବ୍ୟସ୍ତ ହୋଇଗଲି ଆଉ କୌଣସି ସମୟରେ ମୁଁ ଖାଲି ରହୁନାହିଁ ଆଉ ଘର ଲୋକ ବି ଏଇସବୁ କାମ କରିବାକୁ ବନ୍ଦ କରିଦେଉଛନ୍ତି ତ ସେଥିପାଇଁ ମୁଁ କରିପାରୁନାହିଁ।
ଓହୋ ତେବେ ତ ବେଶ ଦୁଃଖ ଲାଗିଲା। କିନ୍ତୁ ଆପଣ ଯଦି ଏଇସବୁ କର୍ମରେ ହିଁ ଆପଣ ଯଦି ବ୍ୟସ୍ତ ବିବ୍ରତ ରହିଯାଆନ୍ତେ ତେବେ ଭଲ ହୁଅନ୍ତା କାରଣ ନିଜେ ଯୋଉ କାମରେ ଆପଣ ସଫଳ ଯଦି ସେଇ କାମ ହିଁ କରନ୍ତେ ତେବେ ଆପଣ ନିଶ୍ଚିନ୍ତ ସଫଳତା ପ୍ରାପ୍ତି କରନ୍ତେ ନା କଣ।
ହଁ ତାହା ବି ଆପଣଙ୍କୁ ମୋ କବିତା ଏତେ ମାତ୍ରାରେ ଭଲ ଲାଗୁଥିଲା
ହଁ ନିଶ୍ଚିନ୍ତ ରୂପରେ ଆପଣ ଯେତେବେଳେ କଥା ମାନେ କୁହନ୍ତି ନା ମାନେ ଆପଣଙ୍କର ସେ ସବୁ କଥା ଶୁଣିଦେଲେ ମାନେ କଣ କହିଲେ ଗୋଟେ ଆତ୍ମା ତୃପ୍ତି ହେଲା ଭଳି ଲାଗିଯାଏ ମତେ।
ହଁ ସେଇଟା ତ ମୋ ଜନ୍ମଗତ ଗୁଣ କାହା ବିଷୟରେ ମୁଁ ଆଉ କଣ କହିବି ଆପଣ ତ ବୁଝିଯାଆନ୍ତୁ।
ଆରେ ହଁ ହଁ ନିଶ୍ଚିନ୍ତ ନିଶ୍ଚିନ୍ତ କିଏ ନିଜ ବିଷୟରେ ଥଡି ମାନେ କିଏ ଭଲ କଥା କହେ ତେଣୁ ଆପଣ ମଧ୍ୟ ସେଇଆ। ତେଣୁ ମୁଁ ବୁଝି ତ ପାରୁଛି ନିଶ୍ଚୟ!। ଆଉ ଏବେ ଆପଣଙ୍କର ଆଗକୁ କଣ କରିବାର କଣ ମାନେ ଭାବିଲେଣି ନା ଭାବି ନାହାନ୍ତି।
ନାଇଁ ସେମିତି କିଛି ଭାବି ନାହିଁ ଯାହା ହେବ ଆଗକୁ ଭଗବାନଙ୍କ ଇଛା ରେ ଯାହା ହେବ। କଣ ଭାବିବି।
ଓହୋ ଭଗବାନଙ୍କ ଇଚ୍ଛାରେ ମୁଁ ଯଦି କହିବି ଆପଣ ସବୁ କିଛି ଛାଡି ଦିଅନ୍ତୁ ନାହିଁ କାରଣ ନିଜେ ମଧ୍ୟ କିଛିଟା ଇଚ୍ଛା କରନ୍ତୁ ହୁଏତ ଭଗବାନ ଆପଣଙ୍କର ସେ ସବୁକୁ କଥା କୁ ଓ ଲେଖି ଦେଇପାରନ୍ତି।
ହଁ ତା ବି ଠିକ୍ କଥା ହଉ ମୁଁ ନିଜ ଇଚ୍ଛା ଯେତିକି ବାହାରୁଛି ମୁଁ ସେତିକି କରିବି ବା କି ଯାହା ଭଗବାନଙ୍କ ଇଚ୍ଛା
ତାହା ତ ବେଶ କଥା ଆଉ ଆପଣଙ୍କର କଣ ମୁଁ ଶୁଣୁଥିଲି ଆଜି କିଛି ମାନେ ଆପଣ ଯାଇଥିଲେ ଆପଣଙ୍କର ବିଶ୍୍ୱବିଦ୍ୟାଳୟକୁ ସେଠାରେ କଣ ହେଲା।
ହଁ ବିଶ୍ୱବିଦ୍ୟାଳୟରେ କିଛି ନାହିଁ ଆମକୁ ଦୈନନ୍ଦିନ କାଗଜ ପତ୍ର ଦେଇଦେଲେ ଆମେ ତାକୁ ଆଣିକି ଆସିଲୁ ଆଉ କିଛି ହେଇନହିଁ ନାହିଁ ଯେତେବେଳେ ନୂତନ କଲେଜକୁ ଯିବି ସେଇଠାରେ ଦରକାର ଦରକାର ହେବ
ଓହୋ ତେବେ ତ ବେଶ ଭଲ କଥା ଆଉ କଣ କହୁଛନ୍ତି ନି ୱାର୍ଡ ରେକର୍ଡ ଆପଣ କେବେ କଣ ମାନେ କିଛି ମାନେ ଇଏ କରିଛନ୍ତି ମାନେ କଣ କହିଲେ କେବେ ମାନେ ବିଶ୍ଵରେ କିଛି ରେକର୍ଡ ବନେଇଛନ୍ତି
ଭାଇ ସେମିତି କିଛି ବନାଇନାହିଁ କିଛି ଭାବୁଥିଲି କୌଣସି ଏକ କାର୍ଯ୍ୟ ନୂଆ କରିବି ସେମିତି ମୋ ନାଁ ବି ହବ କିନ୍ତୁ କଣ କରିବି କିଛି ଜାଣି ପାରୁନାହୁଁ
ଓହୋ ଆପଣ କଣ କେଉଁଠାରେ କଣ ଚୋରି କରିଛନ୍ତି ନା କଣ ଆପଣଙ୍କ ପଛରେ କୁକୁର ଭୋକୁ ଅଛି
ହଁ ହଁ ସେଇଭଳି କିଛି ଭାବିନି ଚୋରି ତ କରିନାହିଁ କିନ୍ତୁ ଆମ ପଡ଼ୋଶୀ ଜଣଙ୍କ କୁକୁର ଏକ ପାଳିଛନ୍ତି ସେଥିପାଇଁ ଏମିତି ଶବ୍ଦ ଶୁଣା ଯାଉଛି
ଓହୋ ତେବେ ଆପଣ ନିଶ୍ଚିନ୍ତ ବଞ୍ଚି କରଅନ୍ତୁ କାରଣ ଆଜିକାଲି କୋଉ କୁକୁରଙ୍କ ଉପରେ ଜମାର ମଧ୍ୟ ଭରସା ନାହିଁ ସେମାନେ କେତେବେଳେ ଯେ କଣ କରିଦଉଛନ୍ତି
ଆପଣ କିଛି ଖାଇଲେନି ନା ଖାଇବାକୁ କେତେବେଳେ ଯିବେ ଆପଣଙ୍କ କୌଣସି କାର୍ଯ୍ୟ ଥିଲା ଏଇ ସମୟରେ କହୁଥିଲେ ଆପଣ
ହଁ ଏହିଇ ସମୟରେ ମୋର କାର୍ଯ୍ୟଟି ନିଶ୍ଚିନ୍ତ ରୂପରେ ଅଛି ମୁଁ ଆପଣଙ୍କ ସହ କଥା ହେଇସାରିଲା ପରେ ନିଶ୍ଚିନ୍ତ ଭାବରେ ଏବେ ପଳାଇବି ଆଉ ତ ପନ୍ଦର ମିନିଟ୍ ପରେ ମୁଁ ପଳେଇବି ତା ପ ତାପରେ ମୁଁ ଆପଣଙ୍କ ସହ ପଛରେ କଥା ହେବି ଆଉ
ତାହେଲେ ମୁଁ ରହୁଛି ଆପଣ କାର୍ଯ୍ୟରେ ଲାଗିଯାଆନ୍ତୁ ଆପଣଙ୍କର ଏବେ
ହଁ ହଉ ଠିକ୍ ଅଛି ମୁଁ ଆପଣଙ୍କୁ ଆଉ କିଛି ସମୟ ପରେ ଯଦି ହୁଏ ମୁଁ ଆପଣ ନିଶ୍ଚିନ୍ତ ରୂପରେ ଜଣେଇବି
ହଉ ମୁଁ ରହୁଛି ଧନ୍ୟବାଦ